ହ୍ୟାଲୋ ହଁ କୋଉଠି ବା
ଘରେ
କାମ ଧାମ ସରିଲା ଯେ
ହଁ ସରିଲା।
କଣ କରୁଥିଲ?
ଏମିତି ଟିଭି ଦେଖୁଥିଲୁ।
ହୁଁ ଭୁବନେଶ୍ୱର ଆଡେ ଯାଇନ କି?
ନାଇଁ ଯାଇନି ଭୁବନେଶ୍ବର ଯିବା ।
କେବେ?
ଜିବୁ। ଏଇ ଶନିବାର ଯଦି ବାହାରିବି ନହେଲେ ନେକ୍ସଟ ନେକ୍ସଟ ମନ୍ଥରେ ଯିବି।
ହଁ ଏ ବୁଲିବାକୁ ଯ ବୋଲୁଥିଲି ଯେ ଜାଗା ଯାଗା କଣ ଅଛି ବୁଲିବା ପାଇଁ?
ବୁଲିବାକୁ ବହୁତ ଜାଗା ଅଛି। ଚନ୍ଦ୍ରଗିରି ଅଛି ଇଏ ତ ମାନେ
ତନ୍ଦୁରୀ ଏଇ ଥିବ ହଣ୍ଡ୍ରେଡ ନିୟର୍ ଟୁ ସେଭେଣ୍ଟି ପାହବେ ଥିବ।
ଏମତି କି ଚନ୍ଦ୍ରଗିରି କୋଉଟା ଶୀତ ଟାଇମ ନା ବର୍ଷା ଟାଇମ ନା ଖରା ଟାଇମ କୋଉଟାଇମ ବୁଲିବା ପାଇଁ ହେଇଥିବ?
ଶୀତ ଟାଇମରେ ଭଲ ଲାଗେ ଚନ୍ଦ୍ର ଗିରି ବୁଲିବାକୁ?
ଶୀତ ଟାଇମ।
ହୁଁ।
କେତେବେଳେ ବାହାରିବାକୁ ପଡ଼ିବ?
ଉଁ ଯଦି ସକାଳୁ ଏଠି ଛଅଟାରେ ବାହାରିବ ଆରାମସ ସେଠି ନଅଟା ଦଶଟା
ସକାଳ ଛଅଟାରେ ଶୀତ ଦିନ ସକାଳ ଛଅଟାରେ କୁଆଡେ ବାହାରିବ?
ଶୀତ ଦିନ ଯେମିତି ବାହାରିବାକୁ ପଡିବ ୱେଦର ଭଲ ଲାଗିବ ନା ଶୀତରେ ସେଠି ମାନେ ହଁ ଥଣ୍ଡାରେ ତାପରେ ଏକା
ହଁ ଶୀତ ଦିନେ କେମିତି ପାଗ ଭଲଟା ଅଛି କି? ଶୀତ ବର୍ଷା ଦିନେ ବର୍ଷା ଦିନେ ଗୋଟେ ବାଦଲ ଫାଦଲ ହେଇକିଥିବ ଉପରେ
ହଁ ସେିମିତି ବି ଭଲ ଲାଗିବ ବର୍ଷା ଟାଇମ ଭଲ ଲାଗିବ ଯେ କିନ୍ତୁ ଶୀତଟା ଟିକେ ଭଲ ଲାଗିବ ସେ ଏରିଆର
ହଁ।
ମାନେ ସେତିକା କଣ କଣ କଣ କଣ ଖରାପ ପଡିଥିବ? ଆଉ ଚାରିଆଡରୁ ହଁ ଥଣ୍ଡା ଥଣ୍ଡା ପାଗ ଥିବ ତାପରେ ଉପରେ ପୁରା ମାନେ ପକ୍ ଯକ ଏମିତି ଇଏ ହଉଥିବ କୁଡିଆ ଯକ ଏମିତି ଉଠୁଥିବ।
ହଁ ଜ୍ୟାକେଟ ପିନ୍ଧିବାକୁ ପଡିବ।
ଏତେ ଥଣ୍ଡା ହଉଛି।
ହୁଁ ସେପଟେ ଥଣ୍ଡା ଅଛି।
ସେଠି ମନ୍ଦିର କଣ ଗୋଟେ ଅଛି ନା?
ହଁ ବୁଦ୍ଧଙ୍କର ମନ୍ଦିର ଅଛି।
ବୁଦ୍ଧ ମନ୍ଦିର ଅଛି ନା ଶିବ ମନ୍ଦିର ଶିବ ମନ୍ଦିର ବି ଅଛି ପା।
ଚନ୍ଦ୍ରଗିରି କଥା କହୁଛନ୍ତି ତିବବତୀ ଯାକର ଗୋଟେ ପ୍ଲେସ୍ ଅଛି।
ଆଚ୍ଛା ଚନ୍ଦ୍ରଗିରି କଥା ହଉଛନ୍ତି।
ହୁଁ ହୁଁ।
ସେଇଠି ତ ସେଇଟା ତତିିବ୍ବତାନ ମାନଙ୍କର ଇଏ ବା ସେ ବୁଦ୍ଧ ଇଏ ଯାଉ ସବୁ ଅଛ ଅ ସେଇଟା ଶୀତ ଦିନ ସେଟା ତ ଶୀତ ଦିନ ବେଷ୍ଟ।
ହୁଁ ସୀତ ଦିନେ ବେଶ। ମହନ୍ଦ୍ର ଗିରି ଯେବେ ବର୍ଷା ଟାଇମ୍ ଟା ଟିକେ ଭଲ ଲାଗେ।
ମହନ୍ଦ୍ରଗିରି ଟା ବସ୍ ଷ୍ଟାଣ୍ଡ ରେ ନାହିଁ
ବର୍ଷା ଟାଇମ ପାଗ ଟା ଭଲ ଥିବ ସେଇଟା ବି ଶୀତ ଟାଇମରେ ବି ଭଲ ଲାଗିବ। ଶୀତ ଟାଇମ ରହିଲେ ପୁରା କ୍ଲାଉଡ ଜାଗା ପୁରା ଉପରରୁ ପାହାଡ ଉପରରୁ ଦେଖିପାରିବେ।
ହଁ ବଢ଼ି ଅଛୁ ଆଉ।
ହ ମହେନ୍ଦ୍ରଗିରି ଥରେହେଲେ ଯାଇନି ମହେନ୍ଦ୍ରଙ୍କୁ କେତେ ଦୂର ହବ ଅଛ?
ମହେନ୍ଦ୍ର ଗିରି ଫିଫ୍ଟି ଫାଇଭ୍।
ମହେନ୍ଦ୍ର ଗିରି ପାଖ ଅଛି
ହଁ ପାଖ ଅଛି।
ଏହେ। ଥରେ ବି ଯାଇନି ସେ ଶୀତ ଦିନ ପ୍ଲାନ୍ କରିବାର ଅଛି।
ହୁଁ ସେଠି ସନ୍ ରାଇଜଷ୍ଟା ଦେଖିବ ନା ମଜା ଲାଗିବ।
ଚୁମଣ୍ଡଲ ତ ପାେ ପାେ ଆିଆ ବୁଡ଼ିବ
ହୁଁ ପାହ୍ୱନ୍ତିଆ ବାହାରିବାକୁ ପଡିବ।
ପାଖଯେ ଆଉ।
ପାଞ୍ଚ ମାନେ ସେଇ ଚାରିଟା ଯେମିତି ବାହାରିବ ଆରାମସ ପାଞ୍ଚଟା ପହଞ୍ଚିବ ସେତେବେଳେ ସନରାଇଜ୍ ଟା ଦେଖିପାରିବ।
ଯାଇଛୁ ତମ ଯାଇଛୁ ଥରେ ହେଲେ ଯାଇଛୁ।
ଦୁଇଥର ଯାଇଛି।
ଟେଣ୍ଟ ଫନ୍ ବ୍ୟବସ୍ଥା ଅଛି କି ସେଠ ବୋନ୍ ଫାୟର ଟେଣ୍ଟ
ଟେଣ୍ଟିଙ୍ଗ ଟେଣ୍ଟ ପାଇଁ ବି ବ୍ୟବସ୍ଥା ହେଇଛି ଗଭର୍ଣ୍ଣମେଣ୍ଟ ତରଫରୁ ସବୁ ବ୍ୟବସ୍ଥା ହେଇଛି।
ଟେଣ୍ଟ ପାଇଁ ମାନେ କୋଉ ଟଣ୍ ମାନେ ସେ ନର୍ମାଲ ଟେଣ୍ଟ ଏବେ ନା ଘର ଦ୍ୱାର ହେଇଛି ସେ
ନା ଏମିତି ଘର ପରିକା ତିଆରି କରୁଛନ୍ତି ରେସର୍ଟ ଟାଇପ ଏସଟ ମାନେ କଣ କହୁଛନ୍ତି ନା ହଁ ହଁ ମାନେ ରୁମ ଟାଇପ କରୁଛନ୍ତି।
ଆଚ୍ଛା ବକ୍ ବୁ କିଙ୍ଗ କରି ହବ ଅନାଲାଇନ ବୁକିଂ ଓଡିଶା ଗଭର୍ଣମେଣ୍ଟ।
ହଁନ୍ଲାଇନ ବଧେ ବୁକିଙ୍ଗ ହଉ ମୁଁ ଏକ୍ଜାକ୍ଟଲି ଜଣିନି ସାଇନ ବ ଅନଲାଇନ ସେଠିକି ଯାଇକି ଆଗରୁ ଇଏ କରିବାକୁ ପଡିବ। ଜାଣିନି ଆଡ
ଛିିବି ସିଙ୍ଗଲ ରୁମ୍ ନା ଡବଲ ଡବଲ ରୁମ୍
ହଁ ଡବଲ ରୁମୁ ଥିବ ଷ୍ଟେ କରିପାରିବେ ସେଠି ଗୋଟେ ନାଇଟ। ସଷ୍ଟେ କରିପାରିବ
ପିକନିକ ସ୍ପାଟା
ହଁ
ସେ ଗଣ୍ଡା କି
ଗଣ୍ଡାଟି ମାନେ ବର୍ଷା ସିଜନରେ ଭଲ ଲାଗିବ। ବଟ୍ ତ ହେଭି ଯେବେ ବଷ ବହୁତ ପାଣି ଏବେ ବର୍ଷା ବର୍ଷା ହେଇଛି ନା ଭଲ ପାଣି ବସଛି।
ବର୍ଷା ହଉଚ ସେ
ହଁ କାଲି ହେଇଥିଲା ଜ ବର୍ଷା ହେଇଥିଲା
ଗଣ୍ଡା ହାତୀ ତ ବର୍ଷା ଦିନ ବେଳେ ତ ପ୍ରବଳ ବର୍ଷା ହଉଥିବ
ପ୍ରବଳ ପାଣିରେ କିନ୍ତୁ ଏମିତି ଟାଇମ ନଥଣୁ ଜୁନ୍ ଜୁଲାଇ ଏଣ୍ଡ ଟାଇମରେ ଗଲେ ସେଇଠି ଟିକେ ଭଲ ଲାଗିବ ତମକୁ
ଜୁଲାଇ ଏଣ୍ଡ
ହୁଁ ମାନେ ବର୍ଷା ସେତ ହେଭି ହେଭି ବର୍ଷା ନଥିବ କଳିଆ ମାନେ କମ କମ ବର୍ଷା ହଉଥିବ
ହଁ।
ସେ ଟାଇ ଗଲେ ଆ ପାଣି ବି ପାଇବେ ଆପଣ ସେ ଟାଇ କରିପାରିବେ
ହ କାବେ ସେଇଟା ବ ତ ପୁରା ଡେଭଲପ ହେଇଯାଇଛି
ହଁ ଡେଭଲପ ହେଇଯାଇଛି ପୁରା ମାନେ ପାର୍କିଂ ସ୍ଲଟ ବି ହେଇଯାଇଛି ସେଠ ଲୋକ ଯାହାକୁ ଗାଧେଇବା ପାଇଁ ବି ଇଏ ହେଇଛି ତାପରେ ପିଲା ଛୋଟ ପିଲା ଯା ଆସ ପାର୍କ ଟାଇମ ହେଇଛି ପାର୍କ ଟାଇମ ରେ ସେଠି ପିଲା ବୁଲ ପାରେ ଖେଳିପାରେ
ହୁଁ ହୁଁ ହୁଁ। ଲକ୍ଷ ଭିତରେ
ରଥଯାତ୍ରା ତ କାମ ଚାଲିଛି ରଥ ଟା ରଥ ପାଇଁ ରଥ କାମୁ ରେ ଚାଲିଛି ନୂଆ କାଠିିବାକୁ ଆସିଛି।
ହୁଁ ସେଇ ଲ ପୁରା ବନ ଲୁ ମୁଁ ଚାଲଛୁ
ନାଇଁ ତଳ ବେଶ ଟା ବନୁଛି ଚକଜାର ସବୁ ଲାଗିଲାଣି। ନ ଉପରେ ଇଏଟା
ସେ ଯାତ୍ରା ଗୁଡାକ ଆସିଥିଲା ନାଇଁ କଣିଲା କ ହଁ ବଦୁଳି ଏ ଆସଲା
ନାଇଁ ପ୍ରେଜେଣ୍ଟ ଆସିନି ଆଉ ଟାଇମ୍ ଅଛି ସେଟା ଆସିଲେ ଆଉ
ଜୁଲାଇ ଜୁଲା
ଏବେ ଏବେ ଜୁଲାଇ କେତେ ପଚିଶ ଦିନ କେତେ ଭଛି କେତେ ଆଇଡିଆ ନାଇଁ ଆକ୍ଚୁଆଲି। ଜୁଲାଇ ପନ୍ଦର ନା ପଚିଶ ଦିନ କାଳ ଷ୍ଟର୍ଟ ହଉଛି
ପନ୍ଦର ଆଡ଼ୁ ବୋଧେ ଚଉଦ ପନ୍ଦର
ହଁ ପନ୍ଦ୍ରରୁ ଷ୍ଟାର୍ଟ ଅଛି
ହୁଁ ତ ଅଛି ଟାଇମ୍
ଏ ଅକସନ୍ ଚାଲିବ ଅକସନ୍ ମାନେ। ମାନେ ଇଏ ମାନେ କିଣିବେ ଜାଗା ଯାକ ହଁ ମୁନିସିପାଲ ତରଫରୁ ଅକସନ୍ ହବ ଅକସନ୍ ହେଲା ପରେ ଏମାନେ କିଣିବେ।
ସେ କୋଠି ସେ ସେ କଲେ କଲେଜ କଲେଜ କଲେଜ ରୁ ଇଏରେ ହିଁ ହଉଛି
ହୁଁ ସେଞ୍ଚୁରିଅର ମାସି ଆମର ଏସ୍ କେଜି କଲେଜ ସାମ୍ନାରେ ଖାଲି ପଡ଼ିଆ ଟା ଅଛି ମାନେ। ଆଚୁଆଲି ସେଟା ହଉଛି ଅଟୋଷ୍ଟାଣ୍ଡ ଟା
ହଁ ହଁ ସେ ଅଟୋଷ୍ଟାଣ୍ଡ ଟା ଅଛି ସେ ଏରିଆ ଖାଲି ଥାଉଛି ସେଇଠି ଏବେ ବି ସେଇଠିଆ ହଉଛି କା
ହଁ ଏବେ ବି ସେଇଠି ଆ
ଜାଗା ହଉନଥିବ ଏବେ କଂଜୁସୁ ଟିକେ ନା।
କଂଜେଷ୍ଟେଡ୍ ମାନେ ହଉଛି କଂଜେଷ୍ଟେଡ୍ ବଟ୍ ମ୍ୟାନେଜବୁଲ୍ ଆଉ।
ହୁଁ ଗୋଟେ ସେଟ୍ ଆସି ଥାଉଛି ଦି ତିନିଟା ସେଟା ଆସଥାଉଛି ଗଟେ ଗୋଟେ ସେଟ ଅସ୍ତୁ।
ନାଇଁ ଗୋଟେକା ସେଟ୍ ଆସଚି ରାମ ଦୋଳି ଗୋଟେ ବ୍ରେକ୍ ଡ୍ୟାନ୍ସ ଗୋଟେ ଆଉ ବଗେରା ବଗେରା ଆସୁଛି।
ଟେ ସେ ଟଉ।
ସେଇଟା ସେଠି ଇଏ ହଉଛି ଆଉ।
ହୁଁ ଆଉ ବଳାଗୁଣ୍ଡି ପାଖରେ କଣ ବୁଲିବା ପାଇଁ ଅଛି।
ବୁଲିଲା ପରେ ବା ଖମ୍ବା ବଲି ଅଛି ସେଟା ଗୋଟେ ୱାଟର ଫଲ୍ ଟା।
ଆଉ ମାଙ୍କଡ଼ ଡିଆଁ ବୋଲି ଗୋଟେ ଅଛି। ହଁ ଯାଅ ୱାଟରଫଲ୍ ଯାଉନ।
ସେ ଗଜପତି ଡିଷ୍ଟିକ୍ଟରେ ଆସୁ ନା ସେ ରାୟଗଡ଼ା ଗୁପୁର ଡିଷ୍ଟ୍ରିକ୍ଟରେ ଆସୁ।
ଗଜପୁର ଡିଷ୍ଟ୍ରିକ୍ଟ ଅଣ୍ଡର ଆସିବ।
କେତେ ଦୂର ହେଡ଼ା?
ହଁ ଏଜାକ୍ଟଲି ଯା ମୁଁ ଯାଇନି ତ ମତେ ଏକଷ୍ଟ୍ରା କ୍ଲିଅର ଟୁ ପୁଫିଟ୍ ଫିଟ ଭିତରେ ଏକା ଥିବା ମାନେ ସେ ଫୋର୍ଟି ଫାଇ ଫିଟ। ହଁ ବାଇକ୍ ଜର୍ନି ହବ।
ହୁଁ ବାଇକ୍ ଜନି ମାନେ ପାଖରେ ହିଁ ଥିବ ଆଉ।
ମୋ ପାଖରେ ଅଛି।
ହୁଁ ବୁଝିବା ତ। ହୁଁ। ଜଗନ୍ନାଥ ମନ୍ଦିର କେତେଦୁରୁ ବା?
ଜଗନ୍ନାଥ ମନ୍ଦିର ତ ଚାଲିଛି ଅଲମୋଷ୍ଟ ହଁ ବେସ୍ ହେଇଯାଇଥିଲା ତାର ସାଇଡ ଇଏ ଯାକ ସବୁ ଇଏ ଯ ଶିଳ୍ପ କାମ ଜାକ ଚାଲିଛି। ଧୀରେ ଧୀରେ ମାନେ ଷ୍ଟେପ୍ ବାଇଜ୍ ଷ୍ଟେପ୍ ବାଇଜ୍ ଧୀରେ ଧୀରେ ଉପରୁକୁ ଯିବ ନା।
ହୁଁ ପଥର ଜାକ ସବୁ କୋଉଠୁ ଆସୁଛି?
ଆଜ୍ଞା।
ପଥର ଯାକ ସବୁ କୋଉଠୁ ଆସିଛି?
ପଥର ମାନେ ଆଚୁଆଲି ଗୁମା ଆଡ଼େ କଣ କଣ କହୁ ଗୋଟେ ପାହାଡ଼ଟା ଅଛି ସେଠୁ ପଥର ଯାକ
ପାହାଡ଼ ଉପରେ ଲିଜ୍ ନେଇଯଇକି ସେଠି ଆଣିୁଛନ୍ତି ବାହାରକୁ
ହଁ ଗଭର୍ଣ୍ଣମେଣ୍ଟ ତରଫରୁ ଲିଜ୍ ନିଆଯଇଛି ସେ ଲିଜୁ
ମାନେ ପଥର ଗୁଡା କିଣୁଛନ୍ତି ବୋତେ କିଣିକି ଯାଉଛନ୍ତି କଉଠୁ କହୁ।
ଆଗରୁ କିଣିକି ଆଣୁଥିଲେ ମାନେ ଟ୍ରଷ୍ଟ ଟ୍ରଷ୍ଟ ତରଫରୁ ପଇସା ଏଇ କରିକି ପଥର କିଣ ଆନ୍ତି ଏବେ ପାହାଡ ଗୋ ମିଳି ଯାଇଛୁ ସେଠିରୁୁ ହଁ। ଏବେ କଟିଂ ମେସିନ ବି ଲାଗି ସାରିଲାଣି ସେ କଟିଂ ମେସିନ ଦ୍ଵାରା ଲଗେଇକ ଧୀରେରେଷ୍ଟେପ୍ ବାଇ ଷ୍ଟେପ୍ କଣ କରିଥିଲ ବଡ ବଡ ବ୍ଲେଡ ମାର୍ବଲ କାଟି ଟେବଲେଟ ଜେ ଏଇଠି ଆସିଲାଣି ଏଇଠି ଆସିଲାଣି ଏଇଠି ମାନେ ମନ୍ଦିର ସାଇଡ ରେ ରଖିଛନ୍ତି ସେଇ ଦ୍ଵାରା ପଥର ଗୋଟେ ଷ୍ଟେପ ବାଇ ଷ୍ଟେପ କାଟି କାଟି ଡିଜାଇନଛନ୍ତି
ହୁ ତ କାମ ଜଲଦି ହେଇଯିବ ହଁ
ଚାଲିଛି ଏବେକୁ ପ୍ରେଜେଣ୍ଟୁ ଆଗ ପେ ମାନେ ଏବେକୁ ଦେଖିଲେ ଟିକେ ପ୍ରୋସେସ ପିରିୟଡ଼ ହେଇ ଚାଲିଛି
ହୁଁ
ବୋଧେ ଏବେ ରଥଯାତ୍ରା ପାଇଁ ଧୀରେ ଧୀରେ କାମ ସ୍ଲୋ ହେଇଯିବ
ରଥଯାତ୍ରା ଏବେ ତ ହବନି ହ ରଥଯାତ୍ରା ସରିଲା ପରେ ହବ ଆଉ
ହଁ ତ ସ୍ପୀଡ ଉପରେ କାମ ଚାଲବ
ହୁଁ ଏତୋ ଗୁଡ ବହୁତ ବର୍ଷ ହେଇଗଲାନି ଆଉ କେବେ ଟିଆରି ହବ ଟାଇମ୍ ଲାଗୁଛି ବହୁତ
ଉୁଁ ଆଠ ବର୍ଷ ହେଲାଣି ପୁରାଣ
ହୁଁ ତୁ ବାହାର ନା ଘରେ ବ ବାହାରାରୁ ବି ଯାଇଛ ନା ଆଉ
ନାଇଁ ନାଇଁ ନାଇଁ ଘ -ଘରେ ହିଁ ଅଛି ମାନେ ବାହାରେ ବସିଛି ତ
ଆଚ୍ଛା ଆଚ୍ଛା ଠିକ ଅଛି ହଉ ରଖୁଛି ଆ
ଆଜ୍ଞା